ହାଲୋ।
ହ୍ୟାଲୋ।
ଜୟ ଜଗନ୍ନାଥ। ହ୍ୟାଲୋ।
ହୁଁ ଜୟ ଜଗନ୍ନାଥ ଭଉଣୀ, ଜୟ ଜଗନ୍ନାଥ ଭଉଣୀ।
ଜୟ ଜଗନ୍ନାଥ। କଣ କରୁଛନ୍ତି?
ମୁଁ ଅଛି ତ ଇଏରେ ଆଉ, ହଁ ମୁଁ ବି ଭଲ ଅଛି।
ଆଉ ଆପଣଙ୍କର ବୁଲାବୁଲି ସରିଗଲା।
ସଇଲା ତ ଆଉ ବୁଲାବୁଲି ଆଉ କେତେ ବୁଲିଵା। ଯିବା ଟିକେ ଘରକୁ ଯିବା ଟିକେ ଦେଖିଆ। ଆପଣ? ମୁଁ ଯିବି କାଲି ପରଦିନ ଆଡକୁ ଭାବୁଛି ଯିବି ବୋଲି ମାନେ ଭାବୁଛି ଯାଇନି।
ଓହୋ। ମୁଁ ଏଇଠି ବସିଥିଲି ଆଉ।
ହୁଁ ହୁଁ। ଆଉ ଖାଇଆ ସ ଖାଇଆ?
ଖାଇବା ଏ ଆମର ଏକ୍ଜାମ ଚାଲିଛି ତ ଫୋରସେମିସ ଆସିକି ଖାଇଥିଲି ଯାହା ଆଉ।
ଓହୋ ଆମର ମୁଁ ବା ଆଜି ନଥିଲି ସକାଳେ ଯାଇଥିଲି ସିଆଡ଼େ ଯାଇଥିଲି ବର୍ଷା ହେଉଛି ଇଆଡ଼େ। ଆଉ ସେଇଥିପାଇଁ ଆଜି ହୋଟେଲରେ ଖାଇଦେଲି ଯାଇକି ଆଉ।
ଓହୋ
ଆଜି ବୁଧୁ ହୋଟେଲରେ ମଟନକୁ ଭାତ ଖିଆ ହେଲାଆଉ। ଚିକେନ ତ ଖାଏନି ନା ମୁଁ।
ମଟନ ପ୍ରିୟ ଲୋକ ଆଉ।
ହୁଁ ମୋର ମଟନ୍ ଭଲ।
ମୋର ତ ଅଭ୍ୟାସ ଆଉ କଣ କରିବା।
ଅ ହ ଆଉ ଅଫିସ ଯାଇଥିଲେ?
ହଁ ଯାଇଥିଲି ପଳେଇ ଆଈଲି ଆଜି ଜଲ୍ଦି ବର୍ଷା ହୋ ଉଚି କୁଆଡ଼େ ଯିବ ଆଉ।
ଆଜ୍ଞା।
କାଲିଠୁ ତ ବର୍ଷା ଆଉ ତମ ସେଇଟା ହୋଉନି ବର୍ଷା?
ହଁ ବର୍ଷା ଏବେ ଲାଗିକି ରହୁଚି।
ହଁ।
କାଲି ହେଇଥିଲା ଆଜି ବି ହୋଉଥିଲା ପରଦିନ ବି ହେଇଥିଲା।
ତିନି ଦିନ ହେଲା ଯେଉଁ ଦେବସ୍ନାନ ପୂର୍ଣ୍ଣିମାଠୁ ହୋଉଚି ନା ବର୍ଷା?
ଆଜ୍ଞା ନିସେଦିନ ଠୁ ହୋଉଚି।
ତାହେଲେ ଠାକୁର ସନ୍ତୁଷ୍ଟ ହେଇଗଲେ କାହିଁ କହିଲ ଏ ଯୋଉ ଭଳିଆ ଗରମ ହୋଉଥିଲା ସେଇଥିପାଇଁ ଆଉ
ଖରା ହେବା ବଦଳରେ ବର୍ଷା ହେଉଚି ଖରା ହୁଏ ନା।
ଖରା କେଏନ୍ତୀ ଜୁନ୍ ମାସଠୁ ବ ବର୍ଷାଟା ଭଲ କାହିଁକିନା ବର୍ଷା ନାହିଁ ଲଘୁଚାପ ବୋଲି ବର୍ଷାଟା ହୋ ଉଚି ନହେଲେ କି ଗରମ କହିଲ।
ଜରରେ ପଡ଼ିଲି ଠାକୁର
ହୁଁ ହୁଁ।
ଖରା ହୁଏ ପା।
ହଁ। ନହେଲେ ଉମ ଆସିଲେ କେତେବେଳକୁ ଆଜି କଲେଜ ଯାଇଥିଲେ ଟି? ହାଲୋ।
ଆମର ଏଗଜାମ ଥିଲା ଏଗାରଟା ରୁ ଦିଇଟା।
ଆମର ଏାଗାରଟା ରୁ ଦିଇଟା କଣ ଆର୍ଟସ୍ ନେଇଚ ବୋଧେ? ହାଲୋ ହୁଁ ହୁଁ। ନୟାଗଡ଼ କଲେଜ ନା କୋଉଠି କୋହୁଥିଲ ନୟାଗଡ଼ କଲେଜ?
ହଁ ନୟାଗଡ଼ ଅଟୋନମିସ୍ କଲେଜ।
ଓ ହୋ। ନୟାଗଡ଼। ଆମର ଥିଲା ଏ ଯୋଉ ପି ଏନ୍ ଏ କଲେଜ ପ୍ରାଣନାଥ ଖୋର୍ଦ୍ଧା।
ଓହୋ।
ସେଠି ଦାଦାଙ୍କ ଘର ଜଣେ ଦାଦା ହେବେ ତାଙ୍କ ଘରେ ରହିକି ମୁଁ ପଢୁଥିଲି।
ଆର୍ଟସ୍ ରେ?
ନା ମୋର କମର୍ସ ବି କମ୍।
ବିି କମ୍। ନୀନା ଗ୍ରାଜୁଏସନ ବି କରିଚନ୍ତି।
କିଏ ମୁଁ ମୁଁ ସେଇଠୁ ବା ପ୍ଲସ୍ ଟୁ ମୋର ଥିଲା ତାଙ୍କର ଗ୍ରାଜୁଏସନ୍ ଏପଟକୁ ନେଇଆସିଥିଲି। ଇଆଡେ ପଳେଇଲି ତ କାହିଁକିି କହିଲ ସେ ଆମର ସେ ଯୋଉ ଦାଦା ତାଙ୍କର ପଳେଇଲେ ଟ୍ରାନ୍ସଫର୍ ହେଇଗଲା ସେଆଡ଼େ। ମୁଁ ମୋର ଇଆଡ଼େ ପଳିଆଇଲି ଆଉ।
ଓହୋ
ସେଇଭଳିଆ ହେଇ
ଆଉ ରଥଯାତ୍ରାରେ କୁଆଡେ ଯିବେ ବୁଲିବାକୁ?
ର ରଥଯାତ୍ରାରେ ମୁଁ ଘରକୁ ପଳେଇବି।
ଆଉ ନୟାଗଡ଼ ଆସୁନାହାନ୍ତି ନୟାଗଡ଼ରେ ବି ରଥଯାତ୍ରା ପାଳନ ହୁଏ।
ହଉଛି ରଥଯାତ୍ରା?
ହଁ
ହଁ ନୟାଗଡ଼ ମୁଁ ଯୋଉ କଣ ଆମର ସୁନାବେଶରେ ଯାଇକି ଆ ଆସେ ପୁରୀ ଆସିବି, ସୁନାବେଶ ବେଳକୁ ଯାଏ ସବୁ
ଅହୋ।
ଆସ ବୁଲିକି ଯିବ କୋଉଦିନ?
ତାକ ଡୋରି ଲାଗିଲେ ଯିବା ଆଉ ଠାକୁରଙ୍କର।
କେହି ନ ଗଲେ ନାହିଁ ମୋ ଭଉଣୀ ଆଗେ କହିବ କହିବ ମୋତେ ନେଇକି ଚାଲେ।
ଆପଣଙ୍କ ଭଉଣୀ ଅଛନ୍ତି ନା?
ଦିଇଟା ଭଉଣୀରୁ ଗୋଟେ ମ୍ୟାରେଜ ସରିଛି ଆଉ ଜଣେ ଅଛନ୍ତି ଆଉ।
ସେ କଣ ଏବେ ଷ୍ଟଡି କରୁଛନ୍ତି?
ସିଏ ଜବ୍ କ ଜବ୍ କରୁଛନ୍ତି ନା, ଆମର କୋଉଥିରେ କହିଲେ ଏଚ୍ ଡି ଏଫ୍ ସିରେ ଅପରେସନରେ ଅଛନ୍ତି।
ବ୍ୟାଙ୍କରେ।
ହୁଁ ବ୍ୟାଙ୍କରେ। ଇନଫୋସିସ୍ ଅଛି ଯୋଉ ପଟିଆ ତା ଭିତରେ। ଏଚ୍ ଡିସ୍ ହାଉସ୍ ସେଇ ଜାଗାରେ ଅଛନ୍ତି।
ଆଚ୍ଛା। ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତ୍, ମତେ ମତେ ଖାଇବାକୁ କଣ ମୁଁ ସେଇ ମାନେ ସାଧା ନା ନ ଇଏରେ କହିବି?
ସାଧରେ କଣ ଖାଆନ୍ତି?
ସାଧାରେ ମତେ ଶୁଶୁ ଶୁଣ ଆମରେ ମୁଢ଼ି ଫୁଢ଼ି ଯଦି ହବ ଆମ ସେପଟ ବାଲେଶ୍ୱରକୁ ଯୋଉ ମୁଡ଼ି ଫୁଡ଼ି କହୁନାହାନ୍ତି ତା ଟେଷ୍ଟ ଅଲଗା ଏପଟେ ଭୁବନେଶ୍ୱର ଇଆ ଟେଷ୍ଟ ଅଲଗା ମୁଢ଼ି, ଇଏ ଟିକିଏ ଆମର କେମିତି ଲାଗେ କହିଲ ଯେମିତି ତେଲ ଅଏଲି।
ହଁ। ଆମର ସେଠି ମୁଢ଼ି ଖାଇବ ଥରେ ମାନେ ବଢ଼ିଆ ଲାଗିବ ସେ ମୁଢ଼ି।
ଆଚ୍ଛା।
ଏଠି ତ ମିଳୁନି ଏଠି ଯୋଉଟା ମିଳୁଛି ସେଟା ସବୁ ଭଲ ନୁହଁ। ଆଉ ଗୋଟେ ଅଛି ଆମର କାଳୀ ପୂଜା ଯେତଳେ ହୁଏ ଜାଣିଲ
ହଁ ଦଶ୍
କା, ନା କାଳୀପୂଜା ଗୋଟେ ଅଛି, କାଳୀପୂଜା ଟାଇମରେ ସିଏ ମାନେ କୋଉ ବର୍ଷ ମିଳେନି ସେ କାଳୀପୂଜା ଟାଇମରେ ସେ ଆସନ୍ତି। ଆସିବି ସିଏ ମାନେ ଆସିଲାଳୁ ମାନେ କଣ କହିଲ ମାନେ ଯେମିତି ଉଖୁଡ଼ା ଟାଇପର ଉଖୁଡ଼ା ନୁହଁ ତ ସିଏ ଆମର ତା ଦେହରେ ପଡ଼ିଥିବ ନଡିଆ ଆଉ ଆମର ବାଦାମ ଚିନାବାଦାମ ସେ ପୁରା ଏତିକି ମୁଣ୍ଡା ମୁୁଣ୍ଡା ହେଇକିଥିବ ପୁରା।
ସେଇଟା ମୁଆଁ କୁହନ୍ତି ଆମ ଆଡେ।
ମୁଆଁ ନା ନା ନା ମୁଆଁ ତ ଅଲଗା ମୁଁ ଜାଣିଲି ଯେଉଁଟା କହୁଛି ସେଇଟା ଉଖୁଡ଼ାରେ ହୁଏ ଇଏ ଉଖୁଡ଼ା ନୁହଁ।
ଅ ଲିଆ ମୁଆଁ?
ହୁଁ ଏଇଟା ବାଦାମ ବାଦ ବାଦାମକୁ। ଆଉ ଆମର ଯୋଉ ଚାରି କଣିଆରେ ନୁହଁ ଆମେ ଯୋଉଟା କହନ୍ତି ସେଇଟା କଣ କହନ୍ତି ତ। ଏ ଯୋଉ ଛଣା ଛାଣିକି ଖାଆନ୍ତିନି ସେଇଟା। ସେଇଟା ଗୋଟେ କଣ କୁହନ୍ତି ତାକୁ ନିମିକି ଟାଇପ ର ଯୋଉରା ଛୋଟ ଛୋଟ।
ଅ ହେଇଟା ତ
ଏ ଆକୁ ନିମିକି କହନ୍ତି। ନିମିକି ଇଏରେ ଇଏ ଟିକି ଟିକ କିନ୍ତୁ ହ୍ୱାଇଟ୍ ଇଏରେ କରାଇଥିବ ପୁରା ଧଳା ଦେଖା ଯାଉଥିବ ସେ।
ଆଚ୍ଛା।
ସେଇଟା ମୁଣ୍ଡା ବଢ଼ିଆ ଲାଗେ ସେ ବହୁତ ବଢ଼ିଆ ଲାଗେ ସେ।
ସେଇଟା କଣ ପ୍ରସିଦ୍ଧ ଆପଣଙ୍କ ଆଡେ?
ହଁ ଆମ ଆଡ଼େ ପ୍ରସିଦ୍ଧ। ସେଇ କାଳୀ କାଳ କାଳୀପୂଜା ଟାଇମ ରେ ହିଁ ବିକ୍ରି ହୁଏ।
ଓହୋ। ମୁଁ କହିଲି ପଖାଳ ଭାତ ଖାଆନ୍ତି?
ହଁ ପଖାଳ ଖାଏ।
ଆଉ ଦହି ପଖାଳ।
ହଁ ଦହି ପଖଳ ଖାଇଛି।
ଦହି ପଖାଳ ବନେଇ ଆସେ ନିଜେ।
ଦହି ପଖାଳ ଦହି ପଖଳ କଁ ଆମତ ଏମିତି ଦିଅନ୍ତି କେମିତି। ଦହି ପଡ଼ିବ ଆଉ ଅଁ କଣ ପଡ଼ିବ ସେଟାକୁ ଆମର ଉମ୍ ଉମ୍। ଭୁସୁଙ୍ଗା ପତ୍ର ପଡ଼ିବ ନୁହଁ? ଆଉ।
ହଁ ଭୃସଙ୍ଗ ପତ୍ର।
ହଁ ଆଉ ଶୁଖିଲା ଲଙ୍କାକୁ ଆଉ ଆକୁ କଁ ଭାଜିିକି ପକାନ୍ତି ନା କଣ?
ହଁ ଆଉ ପଞ୍ଚ ଫୁଟଣ ବି ପକାନ୍ତି।
ହଁ ହଁ। ଏଇ ହୋଟେଲ ମାନଙ୍କରୁ ମିଳୁଛି ଯେ ସେଇଟାଇପର। ହଁ।
ଆମ ନୟାଗଡ଼ ର ପ୍ରସିଦ୍ଧ ଛେନାପୋଡ।
ହଁ ନୟାଗଡ଼ ତ ଛେନାପୋଡ଼ ପ୍ରସିଦ୍ଧ। ଆମର ଏଠି ଯିଁତି ନିମାପଡ଼ାରେ ଛେନାଝିଲି। ଆମର ସେପଟ ଆମର ହେଲା ଇଏ କଣ ଛେନା ମୁଡ଼ିକି ସେଇଭଳିଆ ଆଉ।
ଓହୋ। ମୁକ୍ତେଶ୍ୱର ମନ୍ଦିର ଯାଇଛନ୍ତି ଭୁବନେଶ୍ୱର ରେ।
ମୁକ୍ତେଶ୍ଵର ମନ୍ଦିର ହଁ। ମୁକ୍ତେଶ୍ଵର ମାନେ ଆମର ମୁ
ହଁ।
ମୁକ୍ତେଶ୍ଵର ମନ୍ଦିର ଅ ଆସିଛ?
ନାଇଁ ନାଇଁ ସ୍ ମୁଁ ପଚାରୁଥିଲି ସେଠି କଣ କିଏ ପୂଜା ପାଆନ୍ତି?
ମୁକ୍ତେଶ୍ୱର ମନ୍ଦିରରେ ଆମର ଥା ଏଇ ଯୋଉ। ଇଶ୍ୱର ରାମ୍। ଯାଇଥିଲି ଯେ ମୁଁ ସେ ଆଖୁ ପଚାରିଲେ କହିଦେବ ଆମର ଗୋଟେ ପିଲା ଏଇଠିଅଛି ତାକୁ କହିଲେ କହିବ। ଆଉ ଯୋଉ ଆଉ କ
ରାଣୀ ମନ୍ଦିର।
ରାଜାରାଣୀ ଟେମ୍ପୁଲୁ ସେଇଟା। ଯଉ କହୁଛନ୍ତି ମନ୍ଦିର। ସେ ରାଜାରାଣୀ ଟେମ୍ପୁଲ୍ଟେ କହନ୍ତି। ସେଟା ତା ପାର୍କ ଭଳିଆ ଥିବ। ଆଉ ମେସେ ମନ୍ଦିର ଟା ମାନେ କିଛି ନଥିବ ଇ ଯେମିତି କୋଣାର୍କ ମନ୍ଦିର ସେଇ ଟାଇପି ର ଆଉ।
ଆଚ୍ଛା। ଆଉ ଉଦୟଗିରି ଗୁମ୍ଫା।
ଉଦୟଗିରି। ହୁଁ ଯାଇଛି।
ହଁ। ନନ୍ଦନକାନ ଯାଇଛନ୍ତି ମୁଁ ବି ଯାଇଛି।
ନନ୍ଦନକାନ ହଁ। ନନ୍ଦନକାନ ଆଉ ତି ତି ଭଲ ହେଇ ଗଲାନି ଆ
ସବୁ ତାହେଲେ ବୁଲି ଯାଇଛନ୍ତି।
ଆ ସବୁ ସବୁ ବୁଲିଦେଇଛି। ସବୁ ବୁଲା ହେଇଯାଇଛି। ହଁ।
ଆଚ୍ଛା ହଉ। ହଉ ତାହେଲେ ଆଉ। ଆଉ ତାହେଲେ ମୁଁ ରଖିଦଉଛି ଆପଣଙ୍କ ପରେ କଥା ହେବି।
ହଁ ହଉ ହଉ।